ହ୍ୟାଲୋ। ହାଲୋ ମୋ ଭଏସ ଆପଣଙ୍କୁ ଶୁଭା ଗଲା କ୍ଲିୟରି?
ହଁ।
ହଁ କଣ କରୁଥିଲେ?
ହ୍ୟାଲୋ।
ହଁ।
ମୁଁ କଣ କହୁଥିଲେ?
କଁ ଗାଧେଇ ଗାଧେଇକି ଆସିଲି ବା। ଗାଧୋଇକି ଆସିଲି।
ହ୍ୟାଲୋ। ଶୁଭିଲାନି ନେଟୱାର୍କକୁୁ ଆସନ୍ତୁ।
ଶୁଭା ଗଲା ମୋ ଭଏସ ଆପଣଙ୍କୁ?
ହଁ। ହ୍ୟାଲୋ।
ହଁ ମୋ ଭୟସ ଆପଣଙ୍କୁ ଶୁଭା ଯାଉଛି ହଁ ଶୁଭଯାଉଛି। ଟିକେ ନେଟୱାର୍କୁ ଆସିକି କଥାବାର୍ତା ହୁଅନ୍ତୁ।
ହଁ ହଁ ଆପଣଙ୍କ ଚାରି ପାଖରେ ଯୋଉ ଇଏ ଶୁଭୁଛି ଟାଉନ୍ ସବୁ
ହଁ ମୁଁ ନ ଯାଉଛି ବାହାରକୁ ଯାଉଛି। ହଁ କୁହନ୍ତୁ ଏବେ ଆପଣ କଣ କହୁଥିଲେ?
ମାନେ ଗାଧୋଇକି ଆସିଲେ ଆପଣ?
ମୁଁ ବି ଏଇନା ସାଙ୍ଗ ଗାଧେଇକି ତ ଗାଧେଇନି ସକାଳୁ ସକାଳୁ ଏଇନା ସବୁ ଆଉ କାମ ଘର ଓଳାଓଳି ସବୁ ତ କାମ ଦାମ କରୁଥିଲେ ଆଉ। ଗା ଗାଧେଇବ ଆଉ ଟାଇମ ହେଇନି ନା ଗାଧେଇବ ଏତେ ସକାଳୁ ବି ଗାଧଇନି ମୁଁ କେବେ। ନଅଟା ବେଳକୁ ଗାଧେଇବି ଆଉ
ଓ ହୋ ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଯୋଉ ବୋଉ ରୋଷେଇ କରୁଛି ଆଉ ବାପା ନିଜ ନିଜ କାମରେ ଯାଇଛନ୍ତି ବାପା ଆଉ ଭାଇ ନିଜ ନିଜ କାମରେ ସମସ୍ତେ ଗଲେଣି ହେରି। କେବଳ ଆଉ ଦିଙ୍କର ଦିଟା ଝିଅ ଯାହା ସେ ତାଙ୍କର ଅ ନ୍ତ ତ ଯୋଉ ଝିଅଙ୍କ କାମ କରୁଛନ୍ତି ଆଉ ଆ ଆପଣ କଁ କରୁଚନି?
ହଁ ଆମେ ଏଇ ରୋଷେଇ ଗାଧେଇକି ଆସିକି ରୋଷେଇ କସଥିଲୁ ରୋଷେଇ ସରିଲାଠୁ ଏନା ତାପରେ ଖାଇକିନା ଯିବୁ ସ୍କୁଲ ଯିବୁ ଆଉ।
ହଁ ହଁ ଆପଣ ଏଠୁ ଏକୁଟିଆ ରହୁଚନ୍ତି ନା ଆପଣଙ୍କ ସାଙ୍ଗସାଥି କିଏ ସାଙ୍ଗ ହେଇକି ରହୁଚନ୍ତି
ନା ଆମେ ସାଙ୍ଗ ସାଥି ହେଇକି ରହୁଚୁ ଆଉ।
ଅଁ ହ। ଓଃ ସାଙ୍ଗ ହେଇକି ସମସ୍ତେ ରହୁଚନି ଆଉ ମିଳିମିଶି ସବୁ କାମ ସାରି ଦଉଚନ୍ତି ଆଉ।
ହଁ ହଁ।
ହୁଁ ଭଲ।
ଆଉ କଁ ଖାଇଚନି?
ମୁଁ ରୁଟି ଖାଇଚି। ରୁଟି ଆଉ ଭଜା ଖାଇଚି ଆପଣ?
ହଁ ମୁଁ ଚାଆ, ରୁଟି, ମୁଢି ଆଉ ସେଉ ଖାଇଥିଲି ଆଉ।
ଅଁ ହଁ। ହୁଁ ସକାଳୁ ଭଲ।
ହଁ ସଖାଳୁ ବର୍ଷା ପଗଟା ଦେଇଚିନା ଟିକେ ଚା ପିଇବା ପାଇଁ ଇଚ୍ଛା ଏଲା ସେଥିଆଇଁ ଦେଇଦେଲୁ ଆଉ।
ନା ଦେଇଚି ବର୍ଷା ପାଗ ମାନେ ବର୍ଷା ଚେଞ୍ଜ ହେଲା ନା ବର୍ଷା କାଲିଠୁ ପକେଇଚି ନା ବର୍ଷା ଟା ସେମିତି ଖରା ପାଗ ଦେଇଚି।
ନା ଏପଟେ କେବେ ବର୍ଷା ହୁଏନି ଏତେ ଯୋରେ କାଲି ପୁରା ଜୋରେ ବର୍ଷା ହେଇଚି। ମିନି ତିନି ଘନ୍ ଧରିକି ବର୍ଷା ହେଇଥିଲା।
ବର୍ଷା କାଲି ଜୋରେ ହେଇଚି?
ଅ ହଁ ବର୍ଷା ଯେମିତି ଘଡଘଡି ସେମିତି।
କାଲି କେତେବେଳେ ରାତିିବେଳ?
ଏ ହଁ।
ଓହୋ ରାତି ବେଳୁ ଆମର ଏପଟେ ବର୍ଷା ଏମିତି ସେ ଠିକିରେ ହେଇନି ନାଇଁ ଆମର କାଲି ଏମିତି ବର୍ଷା ହେଇନି। ତିନି ଦିନି, ଚାର ଦିନ ହେଲା ବର୍ଷା ହଉଥିଲା କାଲି ଏମିତି ବର୍ଷା ହେଇନି କାଲି ଏଠୁ ଟିକେ ପାଗ ଚେଞ୍ଜେ ଦେଇଚି ଆଜି ବି ସକ୍ କାଳୁ ଟିକେ ପାଗ ଚେଞ୍ଜ ଦେଇଚି ମାନ୍ ଟିଏ ଖରା ବେସି ଶୀତ ଖରା କରିନି ଟିକେ ପାଗ ଚେଞ ଦେଇଚି ଆଗ ଅପେକ୍ଷା ବହୁ ଟିକେ ବେଟର୍ ଅଛି ଟିଏ ଭଲ ଅଛି।
ଅ ଅହ ନାଇଁ ଏପଟେ ଟିକେ ଏପଟେ ଟିକେ ଅଧିକ ଖରା ଦଉଚି ଆଉ। ଏଇ ଯୋଉ ଅଧିକ ବର୍ଷା ହେଇଥିଲା କାଲି ରାତିରେ ତ କାଲି ରାତି ସାତଟା ବେଳୁ ସନ୍ଧ୍ୟା ରା ତି ନଅଟାଏ ଛଡିଲା ଲାଇନ ବି ଗୋଟେ ଦେଇଥିଲା ନେଟୱାର୍କ ବି ଆସିନଥିଲା ଏମିତି ଆଉ।
ପୁରା ଲାଇନ୍ ବି ଆମର ବି କାଲି କାଲି କାଲି ଦିନ ମାନେ ନଥିଲା କାଲି ଆସିଲା ସନ୍ଧ୍ୟା ବେଳୁକୁ।
ଅଁ ହଁ ଆପଣ ତ ବହୁତ ଅସୁବିଧାର ସମ୍ମୁଖୀନ ହଉଥୁଏ?
ବହୁତୁ ଲାଇନ୍ ପାଇଁ ବହୁତୁ ହଇରାଣ ପାଣିର ପାଣି ଲାଇନ୍ ନଥିବାରୁ ପାଣି ପାଇଁ ହଇରାଣ। ଚାର୍ଜ ପାଇଁ ହଇରାଣ କୋଉଥିରେ ଚାର୍ଜ ନଥିଅ ହର ସବୁଆଡ଼େ ଅନ୍ଧାର ଅନ୍ଧାର କୁଆଡେ କିଛି ସବୁଥିରେ ହଇରାଣ ହେବାକୁ ପଡୁଚି ଆଉ ଆପଣଙ୍କର ଏମତି ଏନା କଣ କଣ? ଆଁ ଦଶରାତ ଆସୁଚି ଦଶରାରେ କେମିତି କଣ ପୂଜା ଜା କରାଯିବ ତା ବିଷୟରେ ଟିଏ କୁଅନ୍ତୁ?
ଦଶରା ଦଶରା ତ ଦୁର୍ଗା ମାଙ୍କୁ ପୂଜା କରାଯାଏ ପୁରା ଅଁ କେତେ ଦିନ୍ ଦଶ ଦିନ୍ ନଅ ଦିନି ପ ହଁ ଆମ ଗାଁ ପାଖରେ ଯୋଉ ଅଛି ସେଇଠି ହୁଏ।
ହଁ କେମିତି କଣ କେମିତି ଦଶ ଦିନ୍ ତ ପୂଜା ହୁଏ କେମିତି? ପୂଜା କରାଯାଏ ମାଆଙ୍କୁ କେମିତି ବିଭିନ୍ନ ରୂପରେ ଦେଖାଯାଏ ତା ବିଷୟରେ କୁହନ୍ତୁ ଆ
ହଁ ଏ ଯୋଉ ପ ଫାଷ୍ଟେ ଦି ଯୋଉ ଫାଷ୍ଟେ ଦିନ ଆମର୍ ର୍ ଗୋଟେ ଗୋଟେ ରୂପ ଅଛି ବ୍ରମ ଚାରିଣୀ ରୂ ପ ଉୁଁ ତାପରେ ଦୁର୍ଗା ମାଙ୍କର ବେଷ, ଲକ୍ଷ୍ମୀ ମାଙ୍କର ଆଉ ଅନ୍ସ୍ ଟମି ଦିନତ ସମତ ଫଳ ଏମାନେ କଣ ଯୋଉମାନେ ଓଷ୍ ଆ ଯୋଉଁ କଳସ ବୁଡେଇଥାନ୍ତି ବା ଯୋଉମାନେ ଦଶ ନଅବିନାକ ନବାଷ୍ଟମୀ ପାଳନ କରନ୍ତି ସେମାନେ ତ କିଛି ବି ନଅ ଦିନ ଖାଆନ୍ତିନି କେବଳ ଫଳମୂଳ ଓ ଶାଣି ପିଅନ୍ତୁ ଆଉ ଅଷ୍ଟମୀ ଦିନ ତ ପ୍ରାୟତଃ ଲୋକ ଅଷ୍ଟମୀ ଟାକୁ ହିଁ କରନ୍ତି କାରଣ ଅଷ୍ଟମୀ ଟା ମାନେ ଯୋଉ କଣ ନଅ ଦିନ ତ କେହି କରିପାରିବେନି ନା ସୋ ସବୁ ଲୋକ ନଅ ଦିନ ପର୍ଯ୍ୟନ୍ତ ଅରୁଆ ଖାଇପାରିବ କି ସେଥିପାଇଁ ଅଷ୍ଟମ ଦିନ କେବଳ ଗୋଟେ ସେ ଦିନ ହିଁ କରନ୍ତି ସେଇ ଦିନଟା ଯାହାମାଆଙ୍କୁ ଦର୍ଶନ କରନ୍ତି। ଆଉ ଫଳମୂଳ ଖାଆନ୍ତି କିନ୍ତୁ ଭାତ ଖାଆନ୍ତି କିଏ। ଆଉ ମାନେ କଣ କିଛି ପିଆଜ ରସୁଣ ଫୁଟା ଜିନିଷ ଖାଆନ୍ତିନି ବାହାର ଜିନିଷ ଖାଆନ୍ତିନି। ପରେ ନବମୀ ପାଳନ କରାଯାଏ। ତାପରେ ଦଶରା ଦିନ ଦଶହରା ତାପରେ ଦିନଟା ରାବଣ ପୋଡ଼ି ପାଳନ କରାଯାଏ ରାବଣ ପୋଡ଼ିରେ
ଆପଣ ରାବଣ ପୋଡ଼ି ଦେଖି ଯାଆନ୍ତି ରାବଣ ପୋଡ଼ି କେମିତି କଣ ହୁଏ କେମିତି କଣ କରାଯାଏ ତା ବିଷୟରେ କିଛି କୁହନ୍ତୁ।?
ରାବଣ ପୋଡିରେ ତ ଯୋଉ ଫାଷ୍ଟ ତ ରାବଣଙ୍କୁ ତା ମାସେ ଆଗରୁ ତିଆରି କରନ୍ତି ଧୀରେ ଧୀରେ ଧୀରେ ଧୀରେ ବଡ଼ ରାବଣ ତୀଆରି କରନ୍ତି। ଆ ତାପରେ ଯୋଉ ଆମର ଯୋଉ ଥାଆନ୍ତି ଯୋଉ ଅ ସେ ଏମଏଲେ ଯିଏ ଥାଆନ୍ତି ଏ ସେଇ ଏମଏଲେ ଯାଇକିନା ରାବଣଙ୍କୁ ଏମିତି ସବୁ କଣ କୁହୁନି ରାବଣଙ୍କୁ ରାମ ତୀର ମାରନ୍ତୁବୋଲି ସେମିତି ଏମ୍ ଏଲ୍ ଙ୍କହାତରେ ହିଁ ରାବଣ ମରେ ତ ସେଠୁ ତୀର ବଦଳରେ ବାଣ ଫୁଟେଇକି ମରେ ବିଭିନ୍ନ ପ୍ରକାର ବାଣକୁ ଦେଇ କେତେ ଲୋକ ସହସ୍ର ଲୋକ ସେଇ ରାବଣ କୁ ଦେଖିବା ପାଇଁ ମାନେ ପୁରା ଚାହିଁ ବସିଥାନ୍ତି ତା ହେଲେ ଗୋଟେ ବର୍ଷ ପର୍ଯ୍ୟନ୍ତ ଆଉ ଆପଣଙ୍କ ଆଡ଼କୁ ହୁଏ ନା ନା ରାବଣପୋଡ଼ି
ମୁଁ ଶୁଣିଥିଲି ଏଇ ଯୋଉ ରାମ ଙ୍କ ହାତରେ ଆପଣ ଘରେ ଥିଲେ ସେ କଣ ଏମେ ଏଲେ
ଆଉ ରାମ ଏଠୁ କୁଆଡ଼େ ଆସିବେ ଗଳି ଯିବେନି ହ୍ୟାଲୋ।
ହ୍ୟାଲୋ।
ହଁ
ହ୍ୟାଲୋ।
ହଁ, ହ କୁହନ୍ତୁ
କି ନେଟାର ପ୍ରୋଗ୍ଲେମ୍ ଥିଲା ତ ସେଇଥିାଇଁ ଭଲଟେ ଶୁଭାଗଲାନି ଆଉ
ଅହୋ ଆପଣଙ୍କର ବେଳେ ଲାଇନ ରହୁନି ଏତେ ନେ ଟ୍ରେ ପ୍ରୋବ୍ଲେମ କଣ ଗୋଟେ ହଁ, ହଁ ହଉ ଆଉ କଣ କୁହନ୍ତୁ ଆପଣଙ୍କ ଆଡ଼େ କଣ ହଉଛି ଖୁଦୁରୁକୁଣି ଓଷା ପାଳନ କରାଯାଏ
ଖୁଦୂର ଗଣେଶ ତ ସେମିତି ଏମିତି ରାତିରୁ ଉଠିବେ ଆମେ ଫୁଲ ତଳେ ଏମିତି ଯାଉୁ ତାପରେ ତାପରେ ଉଁ ଶନିବାର ରାତିରେ ଉଠି ଶନିବାର ଦିନ ସମସ୍ତେ ସାଙ୍ଗ ହେଇକି ଆମେ ଶୋଉ ଶୋଇକି କାହିଁକି ନା ତା ପର ଦିନ ଆମେ ଫୁଲ ତୋଳି ରବିବାର ଦିନ ଯେହେତୁ ସେଦିନ ଆମେ ସେଦିନ ରାତି ଗୁରୁ ଯାଇବୁ ଫୁଲ ତୋଳିବା ପାଇଁ
ହଁ, ହଁ ଆପଣଙ୍କୁ ଡ଼ର ଲାଗେନି ଭୂତ ଭୂତ କି କଣ?
ନାଇଁ ସମସ୍ତେ ମିଶିକି ଯାଉ ବହୁତ ଆଉ ବି ବଡ଼ ଲୋକ ବି ଯାଆନ୍ତି ସାଙ୍ଗ ର ହେଇକି
ନା ଯେ ସାଙ୍ଗ ହେଇକି ଶୁଅନ୍ତି ତ ଡ଼ର ଲାଗନି ଭୂତ ଫୁତ କି ମାଡ଼ି ବସନ୍ତିନି
ହୁଁ ହ ହ
ହ୍ୟାଲୋ।
ହ୍ୟାଲୋ।
ହଁ, କୁହନ୍ତୁ ହଁ, ହଁ
ହଁ ଆ ଆ ଆପଣ ମୋ ଭଏସ ଏ ପଟେ ଆଡ଼େ ଶୁଭା ଯାଉଛି
ହଁ ହଁ।
ନାଇଁ ଭୂତବ ତମତେ ଡ଼ର ମାଡେନି ଆମ ସେ ବଡ଼ ଲୋକ ସାଙ୍ଗ ହେଇ କି ସାଙ୍ଗ ହେଇକି ଯାଉ ଆଉ।
ଅହୋ ହଉ ତାହେଲେ କୁହନ୍ତୁ ଆଉ
ଆଉ କଣ ଖାଇବା ରୋଷେଇ ରୋଷେଇ କଣ ହେଇଛି କି?
ଏ ସୋୟାବିନ୍ ତରକାରୀ ଆଉ ଆଳୁ
ଅହୋ। ଆପଣ କଲେଜ ଆଜି ଯିବେନି କି?
ହଁ, ଯିବୁ ଦଶଟାରେ।
ହଁ, ହଁ ଆଉ ଆପଣଙ୍କ ଘରେ କେମିତି ସବୁ ଲୋକ କେତେ କଣ ମେମ୍ବରଅଛନ୍ତି?
ହଁ। ଆମ ଘରେ ତ ସାତ ଜଣ ଲୋକ ଅଛନ୍ତି ଜେଜେବାପା, ଜେଜେମା ଅଛନ୍ତି ଆଉ ଆମେ ତିନି ଭାଇ ଭଉଣୀ। ବାପା ବୋଉ ଅଛନ୍ତି ଆଉ ଆମେ ତିନି ଜଣଙ୍କ ପଢୁଛୁ ବାପା ବୋଉ ତାଙ୍କର କାମ କରୁଛନ୍ତି ଆଉ ଆଉ ଆପଣ ଆପଣଙ୍କ ଘରେ କେତେ ଜଣ ଭାଇ ଭଉଣୀ?
ଆମେ ଚାରି ତିନି ଜଣ ଭଉଣୀ ଜଣେ ଭାଇ। ଆଉ ବାପା ବୋଉ ଆଉ। ଛଅ ଜଣ କିନ୍ତୁ ଜଣେ ମ୍ୟାରେଜ କରିଦେଇଛନ୍ତି ଏବେ ବଡ ଦେଇ ଯିଏ ସେ ମ୍ୟାରେଜ କରିଦେଇଛନ୍ତି।
ଓହୋ ଆଉ ଆପଣ କେବେଳ ବାହା ହେଉଛନ୍ତି?
ନାଇଁ ମ ଆମ ଘରର ସାନ ଏବେ ବାହା ହେଇନି। ଆଗେ ଏଇନା ଫାଷ୍ଟ ଜବ୍ ଫବ୍ ପାଇଁ ଫାଷ୍ଟ ଉଠୁ ତାପରେ ଏ ମ୍ୟାରେଜ ଏଇନା ମ୍ୟାରେଜ ପାଇଁ ଏଇନା ମ୍ୟାରେଜ ପାଇଁ କଥା ବି ଉଠିନି।
ଓହୋ ବାହାରୁଛି ଯୋଉ ସବୁ ଯୋଉ ଜିନିଷ ପତ୍ର କିଣିବାକୁଛି ତାପରେ ବାହା ହେବୁ ହ୍ୟାଲୋ।
ହଁ ଶୁଭାଗଲା ମ ଆବାଜ? ହ୍ୟାଲୋ। ନାଇଁ ନାଇଁବେ ଏବେ ଆମର ଏଇନା କିଛି ପ୍ଲାନିଂ ନାହିଁ ପଛରେ ପ୍ଲାନିଂ ଆ ଉହୁ ଉହୂ। ଆପଣଙ୍କର ବୋଧେ ପ୍ଲାନିଂ ଅଛି?
ନାଇଁ ନାଇଁ ଏବେ କିଛି ପ୍ଲାନିଂ ନାହିଁ।
ହଁ ସେ ଲାଗୁଛି ଟିକେ କଥାବାର୍ତ୍ତାରେ ଆଉ।
ଅ ଆଉ ହେଲେ ଡାକିବି ଭୋଜି ଖାଇବାକୁ
ହଁ ହଉ ଫୋନ କରିବା ମୁଁ ଯିବି ଆଉ। ଆପଣ କଲ କଲେ ଆମେ ଯିବୁ ଆପଣ କହିଲେ ତ ନିଶ୍ଚୟ ଆମେ ଯିବୁ ଆଉ।
ହଁ।
ହଉ ମୁଁ ଏବେ ଟିକେ ରହୁଛି ଆପଣଙ୍କୁ ଟିକେ କିଛି ସମୟ ଛାଡ଼ି କଲ କରୁଛି।
ହଁ ହଁ ଧନ୍ୟବାଦ।